ଉଠିଲାଣି?
ହଁ।
ଆଉ ସକାଳ ଜଳଖିଆ?
ଜଳଖିଆ ମୁଢି ଖାଇତେ ହବ।
ମୁଢ଼ି ଆଉ
ମୁଢ଼ି ଓ ମିକ୍ଚର୍ ବିଲାତି।
ହୁଁ ହୁଁ।
ବୋହୁତ ଜୋର ଖରା ଦୋଉଛି ତ।
ରବିବାର ଦିନ ଗଲେ ଭାଉଜ କଣ କଣ ବନେଇଥିବେ ଆଇଟମ କେଜାଣି।
କେଜାଣି।
ରବିନା ଯୋଉ ଦିନ ଆସିବ ସେଦିନ ବିରିୟାନୀ ବନା ହବ କି ନାଇଁ?
ଅ ତୁମେ ଯାହା କହିବ ବାକି ମୁଁ ଆଉ ଖାଇ ନାଇଁ ପାରବି। ମୁଁ କରିଅ ଭ ତୁମେ ଯଦି ଖାଇବ ତ ସେ ଚାଉଳ ହେଇଯିବ ବୋଧେ ଥରେ ଥରେ ର ହେଇଯିବ ବୋଧେ ଯାହା ଲାଗୁଛି।
ଅ ହୋ। ଦହିଟା ଅଛି ଫୁଣି।
ହୁଁ।
ଆଜି କଣ ରନ୍ଧା ହବ ପୁଣି?
ଆଜି ରୁଷେଇ
ହଁ।
ଆଜି ରୋଷେଇ ପୋଟଳ ଆଳୁ ଆଉ ଆଳୁ କୁନ୍ଦୁରି ଭଜା। ହୁଁ କାକୁଡି ଅଛି ଯଦି କାକୁଡି
କାଟି ଦେଇଥିବ ହୁଁ ଛୋଟ ଛୋଟ କାଟି ଦେଇିଥିବ।
ଛୋଟ ଛୋଟ କହିଲେ ସେଇ ଉଁ କେଡିକ୍ ଟେ ଏଇ କାକୁଡି ଯେମିତି ଖାଆନ୍ତି ସେଇ ଭଳିଆ ତ?
ଆଁ ହଁ।
ହଁ।
ସେଦିନ ମସଲା ପାମ୍ପଡ଼ରେ ଯେତିକି ବଡ଼ କାଟିଥିଲି ତାଠୁ ଟିକେ ବଡ଼ ସାଇଜ୍ କାଟି ଦେଇଥିବ ନହେଲେ।
ଆଛା।
ଦହିବରାରେ ଆଳୁ ଯେମିତି କାଟିକି ପକାଏ ସେଇଭଳିଆ।
ଅ ଏତେ ଛୋଟ ଛୋଟ? ହଁ।
ଟମାଟୋ ଫାଳେ ଆଳୁ ପିଆଜ
ହୁଁ ଆଉ ଗାଜର
ଗାଜର ହଁ ଗାଜର ବି କାଟିଦବ।
ହଁ। ଏକରେ ଯୋଉ ସେ ତୁ ମୋର ସାଙ୍ଗ ନାହିଁନା ନାଚିକା ସେ ମଣିଙ୍ଗ ୱାର୍କ ଯାଇ ଥିଲା କଥା ହେଉଛି ତୁମେ ବି ଟିକେ କଥା ହେଇଯାଉ ନହେଲେ ତୁମେ ବି ଯିବ।
ମର୍ଣ୍ଣିଂ ୱାକ୍ ନାଇଁ ଡ୍ୟୁଟିରୁୁ ଫେରୁଥିବ।
ନା ନା ନାଇଁ ଡ୍ରେସ ଲଗାଇ ନାହି।
ହଁ।
ସୁ ନରମାଲ ଡ୍ରେସରେ ହିଁ ଅଛି।
ଜୁତା ପିନ୍ଧଛେ ନା ନାଇ ଦେଖ। ହଁ ତାହଲେ ନାଇଟ ସିଫ୍ଟ ଥିଲା ନା କାଲି। ଫେରୁଥିବ ଏୟନା।
ଆଚ୍ଛା।
ଆଉ ସିଏ ଏମତି ଜିନ୍ସ ଟା ପିନ୍ଧିଥାଏ କଳା ସାର୍ଟଇ କଳା ବେନ୍ୟାନ ଗୋଟେ ପିନ୍ଧିଥାଏ ଆଉ ଗୋଟେ ଜୋତା ପିନ୍ଧିଥିବ।
ହଉ ଆଉ ଜଣେ ଆଉ ଜଣ କ ତାର ସାଙ୍ଗରେ ଆସିଲେ ଯେ ତ ମତ ସେମାନେ ବି ଏଇ ଏମତି ଙ୍ଗଡ୍ରେସ୍ ପେଣ୍ଟ ପିନ୍ଧି ସେଥିପାଇଁ କହିଲେ ନାଇଁ ତା ପଛରେ ଦିଇ ଜଣ ଥିଲେ, ସେମାନେ ଆମ ଡିୟୁଟି ଡ୍ରେସ ପିନ୍ଧିଥିଲେ।
ଆମର ନାହିଁନ ନା ୟୁନିଫର୍ମ।
ଆଛା।
ଜୋତା ପିନ୍ଧିଚି ମାନେ ଜାଣବ ସେ ଡୁଟି ଯାଉଛି। ମୋରସେ ନା ପ୍ୟାଣ୍ଟ ଟା ଅଛି ବୋଲି ମୁଁ ପିନ୍ଧ ଦଉଛି ବାକି କେହି ପ୍ୟାଣ୍ଟ ପିନ୍ଧ ନାହିଁ ପ୍ଲାଣ୍ଟରେ।
ହୁଁ ହୁଁ।
ସବୁ ନର୍ମାଲ ଏମିତି ଡ୍ରେସ ଯିବେ। ହଁ ଖାଲି ଜୁତାରୁ ଜାଣିବ ଏ ଡ୍ୟୁଟି ଯାଉଚି ବୋଲି।
ହୁଁ।
ମତେ ଦେଖିଲେ ଜଣ କହିବ ଯେ ହଁ ଇଏ ଡ୍ୟୁଟି ଯାଉଚି।
ହୁଁ ତୁମର ସେ ପ୍ୟାଣ୍ଟ ଟାରେ ଜଣା ପଡେ ଯେ ସେ ପଣ୍ଟ ଟା କଉଠି କରପଣ୍ଟଟକି?
ପ୍ଲାଣ୍ଟର।
ମାନେ ଏ ପ୍ଲାଣ୍ଟ ର ହି ତ?
ହୁଁ ସବୁ ପ୍ଲାଣ୍ଟ ଚଳିପାରିବ ଏଇଟା।
ନାଇଁ ତୁମକୁ କୋଉ ପ୍ଲାଣ୍ଟ ରେ ମିଳିଥିଲା?
ଏଇଠି ଏଇଠି ରୁମଠାରେ।
ଓ ହୋ।
ବବଲୁଙ୍କୁ ଫୋନ୍ କରିଥିଲି କହିଲା। ପ୍ ଗାଧୋଉଥିଲି ରେଡ଼ି ହେବେ କ୍ଲାସ୍ ପାଇଁ ଆଉ।
ହୁଁ ତ ଫେର ତେ ରାତି ହେଇଯିବ।
ହୁ ହୁଁ। ପ୍ରାକ୍ଟିକାଲ ଚାଲିଚି ବଧ ଏବେ ଥିଓରି ନାହିଁ।
ଅ କହିଲା କି?
କିଏ ଜାଣି ସେମିତି ତ କିଛି କହି ନାହିଁ।
ନାଇଁ ନାଇଁ ନହେଲେ ବି ତାର ସେଇ ଯୋଉ ଆଠଟା ରୁ ଯାଇକି ଉ ଦିଟା ବେଳକୁ ପ୍ରାକ୍ଟିକାଲ ପାଇଁ ଯାଏ, ମାନେ ଖାଇ ସାରିକି ଏଇନା ଥିଓରି ହବ। ଦିଇଟା ପର୍ଯ୍ୟନ୍ତ ଦିଇଟା ବେଳେ ଖାଇସାଇକି ମ ମାନେ ମେଡିକାଲ ନେଇଯାନ୍ ମେଡିକାଲ ନେଇ ତାପରେ ସେଠି
ରାହୁଏ ତାଙ୍କର ଆଉ ପୁଣି ସାତଟା ଆଠଟା କୁ ଆସନ୍ତି।
ହୁଁ ହୁଁ।
ହୁଁ। ସେଇ ସାତଟା ଆଠଟା କୁ ଆସିକି ପୁଣି ଟିକେ କିଛି ସମୟ ଜଗି ଦିଅ ନା ଯଦି ଖାଇବା ହେଇଯାଇଥାଏ, ସେଠି ତାଙ୍କର
ହୁଁ
ତାହେଲେ ଖାଇକି ଆସନୁ ହେଲେ ପୁଣି ଫେରି ଆଉଥରେ ଆସିକି ଫ୍ରେଷ୍ଟସ୍ ହେଇକି ହଷ୍ଟେଲ ରୁ ପୁଣି ଆଉ ଥରେ ଫେରିକି ଯା।
ହୁଁ ହୁଁ
କୋଉ କୋଉ ଦିନ ସନ୍ଧ୍ୟା ପାଞ୍ଚଟା। ଆ ପାଞ୍ଚଟା ବି ହେଇଯାଏ।
ହୁ ହୁ
ମତେ ଲାଗିଲ ସେମାନେ ମର୍ଣ୍ଣିଂ ୱାକ୍ ଯାଇଥିଲେ ଫେରୁଛନ୍ତି।
ନାଇଁ ନାଇଁ ନାଇଟ୍ ସିଫ୍ଟ ଥିଲା ନା ଗ୍ରୁପ୍ରେ ମେସେଜ ଆସେ ନା କିଏ କେଉଁ ସିଫ୍ଟରେ ଅଛି ବୋଲି।
ହଁ
ହୁଁ ଆମର ଏପଟେ ତାମାନୋନେ ବାଇପ୍ରଡ଼କ୍ଟ ୟୁନିଟ୍ଟା ବୋଲି ଆମର ଜଣାପଡ଼େ ନାହିଁ। କିନ୍ତୁ ସେମାନେ ଯେହେତୁ ଅପରେସନରେ ଅଛନ୍ ପ୍ରଡ଼କ୍ସନ୍ ଦେଖିବେ। ସେଇପାଇ ତାଙ୍କର ନାମ ଆସେ କିଏ କହୁସି ଟଉ ଛଅ ନାଁ ଲେଖିକରି ଜଣାଇବ
ହଁ
ସଶୀ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ବାଲା
ଅଠ
ହୁଁ ହୁଁ ଏ ଏଇନା ଆସିବ, ଏଇନା ଶୋଇଯିବ, ପୁଣି ସନ୍ଧ୍ୟାବେଳେ ଉଠିକରି ଯିବ ଚାଲି ତ ତାର ବଉ ସାଙ୍ଗରେ
ହଁ
ହୁଁ
ବହୁତ ମୋଟା ସମାନ ହେଇଗଲା।
ହୁଁ ଦୁ ଜଣ ଆସ।
ହୁଁ ଯେଉଁମାନେ ଉଁଚା ହେଲେ ଅଛନ୍ତି ସେମାନେ କେତେ ଉଁଚା ନାହିଁ
ହୁଁ
ବହୁତ ଆଗରୁ ତାଙ୍କର ବୋଧେ ବାହାଘର ଏଜ୍ କେତେ ହଉଥବ କଣ?
ଏ ମୋର ବର୍ଷ ଦୁଇ ବର୍ଷ ଖଣ୍ଡେ ବଢି ଥିବ ବୋଧେ
ଆ ଛୁଆ ଟା ତ ବଢେଇଛି ମାନେ
ଛୁଆ ବି ଅଛି କି ତାଙ୍କର?
ଆଉ ଚତକାାରଚ ବାରଣନେ ଡେଲି ମା ବାପାଛୁଆ ଜ ଆଉ ଯଦି ମା ଟା ନାଇଁ ବାହାରେ ତାହେଲେ ବାପ ଛୁଆ ପୁଅଟା ସାଇକଲଟେ ଥାଏ
ପୁଅଟା
ହଁ ନା ତାଙ୍କର ଯଦି ଆଉ କେହି ତାଙ୍କର ଇଏ ଥିବେ?
ବହୁତ ଆଗରୁ ତାହେଲେ ହେଇଥିବ ବାହାଘର।
ହଁ
ହୁଁ ହୁଁ ହୁଁ
ଏତେ ବଡ ହେଇଛି ଛୁଆ ଟା ନିହାତି ତ ପାଞ୍ଚ ବର୍ଷ ଖଣ୍ଡେ ତ ହେଇଥିବ। ଏତେ ବଡ ହେଇଛି ଛୁଆ ଟା
ପାଞ୍ଚଛ ବର୍ଷ ହେଇଥିବ
ବେଶି ସାଇକେଲ ଚଲଉଛି ମାନେ ଭାବୁଛ ବଡ଼ ସାଇକେଲ ସେଟା ବି। ଏଇ ଯୋଉ ସନ୍ଧ୍ୟା ବଳେ ସେଇ ଛୁଆ ରା ଯେମିତି ଚଲେଇ ବୁଲନ
ହୁଁ।
ସେଇଭଳିଆ ସାଇକେଲ୍।
ସାତ ଆଠ ବର୍ଷ ହୋଇଥିବ ଆଉ।
ହୁଁ।
ରଥ କେବେ ଅଛି ଏଥର।
ଦେଖିଲେ ଯାଇ କି ରଥ
ଏଇ ସତରରୁ ଥିଲା ବୋଧେ।
ହଁ
ଷୋହଳ କି ସତରରୁ ଥିଲା ବୋଧେ।
ଏ ସୁଅ। ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଶୋଳ ତାରିଖ।
ପ୍ଲାଣ୍ଟ ଖାଲି ହେଇଯିବ
ହୁଁ ସେତେବେବେଳେ ସମସ୍ତେ ପଳାନ୍ତି।
ହୁଁ।
ଆମେ ରଥରେ ଗଲେ ପୁଣି ରାକ୍ଷୀରେ ଯାଇପାରବ ନାଇଁ ନା?
ନାଇଁ। ରାକ୍ଷୀଟା ଏ ଜୁଲାଇ ଗଲା ପରେ ଅଗଷ୍ଟ ଅଛି ନା।
ହୁଁ। ପୁଣି ଗଣେଶ ପୂଜା ବି ହେବ ନାଇଁ ଗଣେଶ ପୂଜାରେ ଆମ ସେଠି ମେଳା ବସେ। ବହୁତ ବଡ଼ ମେଢ଼।
ବହର୍ ଦାରେ। ପୁଣି ଗାଁ ରେ ବି ହୁଏ ଗଣେଶ ପୂଜା। ପୁଣି ନାନୀ ମାନଙ୍କର ଘରେ ବି ହୁଏ ଘରେ କହିଲେ ଘର ସାମ୍ନାରେ ତାଙ୍କର ବର୍ଷା ର ପିଲା ନାହିଁ କରନ୍ ମାନେ ଭେଣୀଇ ମାନେ କରନ୍।
ମାନେ ଏଇନା ଯଦି ଆମେ କରିଥାନ୍ତୁ ହେଲେ ତୁମେ କିଏ କିଏ ମିଶିଥାନ୍ତ କୁହନା ପ୍ରତି ତୁମେ
ଏଇଭଳିଆ ମାନେ ଆଉ କାକାଙ୍କ ପୁଅ ଗା ମାନେ ମିଶିକି ସେଇ ଘର ସାମ୍ନା ଟାରେ କରନ୍।
ଆଉ ରହୁଛି।
ହଉ।